ଆଉ କଣ କରୁଛ?
ଅଛି ଘରେ ଏକା ଅଛି।
ଓହୋ ଆଉ କଣ ବାହାରେ ବୁଲିଥାନ୍ତ କି?
ବାହାରୁ କୁଆଡୁ ବୁଲୁଥାନ୍ତି ଘରେ ଅଛି ତମେ କଣ କରୁଛ?
ମୁଁ ଏଇଠି ବର୍ଷାରେ ଓଦା ହଉଛି।
କୋଉଠେ ବର୍ଷା ହଉଛି।
ଆମର ଏପଟେ ବର୍ଷା ହଉଛି ବା।
କୋଉଠି କି ସେଇଡ଼ା ଆପଣଙ୍କର ଇଏ?
ଯୋଉଠି ହେଇଥାଉ ଯୋଉ ତମେ ସର୍ଚ୍ଚ ମାରିଦଉନ ଗୁଗୁଲ ରେ କୋଉଠି ବର୍ଷା ହଉଛି ଦେଖେଇବ।
ଏମିତି ତ କେତେ ଜାଗାରେ ବର୍ଷା ହଉଥିବ?
ହଁ ସେ ଯୋଉଠି ହେଲେ ମୁଁ ଗୋଟେ ହେଇଥିବି ଆଉ।
ଆମର ଏପଟେ ଗଞ୍ଜାମରେ ଖରା କାଟୁଛି ତ।
ଖରା କାଟୁଚି କୋଉଥିରେ ଛୁରୀରେ ନା କୋଉଥିରେ ବ୍ଲେଡ ରେ।
ବ୍ଲେଡ ରେ କାଟୁଛି।
ଏ ହେ ରକ୍ତ ବହୁତ ବହୁ ଥିବ ନା।
ବହୁତ।
ଆଉ ବ୍ୟାଣ୍ଡେଜ ଫ୍ୟାଣ୍ଡେଜ କରିଦିଅ। ଆଉ ବ୍ଲେଡରେ କାଟିଲା ଝାଳ ହୁଏ କି ତମର?
ଖରା କାଟୁଛି ପରା ବ୍ଲେଡ୍ ନାହିଁ।
ଆରେ ଖରାଟା କୋଉଥିରେ କାଟୁଛି ବ୍ଲେଡରେ କି ଛୁରୀରେ କି କୋଉଥିରେ?
ବ୍ଲେଡ ରେ କାଟୁଛି ଆଉ କୋଉଥିରେ କାଟିବ ଖରା ବ୍ଲେଡରେ କେବେଠୁ କାଟିବା ଲାଗିଲାଣିି?
କେଜାଣି ତମେ ତ କହୁଛ ଖରା କାଟୁଚି ଆଉ। ଖରା ହଉଛି ଗରମ ହଉଛି ଆ ସେଇଟା କନ ଗରମ ହଉଛି। ଜି
ତ ଏ ଏ ଏଟ ତ ଇଏ ନା ସେଥିପାଇଁ କହିଲୁ।
ଯେ ଓଡିଆ ଟିକେ ଇମ୍ପ୍ରୁଭ କର।
ହଁ ହଁ।
ଆଉ ଖିଆ ପିଆ
ହଁ ସରିଲା ସବୁ।
କଣ ଖାଇଲ?
ପଖାଳ ଭାତ ଅଲଡି ଭଜା ଆଉ ଲୁଣ ମର୍ଚ ଅଲଡ଼ି
ହେଇଟା କଣ?
ହଲ୍ଲଡ଼ି ଜାଣିନ?
ନା ସେଇଟା କଣ ଟିକେ କହିଲ କେମତିଆ?
ବିନ୍ସ ବିନ୍ସ ବୋଲ ଜାଣିଥିବ?
ହଁ ବିନ୍ସ ଜାଣିଛି।
ସେମିତି ଗୋଟେ ଅଲରେଡି ଲମ୍ବା ହେଇଥିବ ଗୋଟେ ହଁ ହଁ ମଞ୍ଜି ଥିବ
ଆଚ୍ଛା ଆଚ୍ଛା ମାନେ ସେ କେମିତି କଣ ଭଜା ହୁଏ।
ସେଇଟା ଅଲଡି ପିସ୍ ପିସ୍ କରାଯାଇକି ଆଳୁସ କରାଯାଏ।
ମାନେ ଯେମିତି ଆମର ବିନ୍ସ ଭଜା ହଏ ସେମତି ଭଜା ହଏ।
ହୁଁ ସେମିତି ବି ହୁଏ।
ତା ଟେଷ୍ଟ ଟା କେମିତି କଣ?
ସେମତି ରହିବ ଇଏ ବିନ୍ସ ଭଜା ଭଳିଆ।
ଆଛାଛା ଆଦଲ ଆାନ ବୀନ୍ସ କାଇଁ ହେଲା ତାନ ଅଲୁଡିିକ କାଇଁ ହେଲା।
ଆଉ ସେଇଟା ତ ଯିଏ ଦେଇଥିବ ନା ସିଏ ଆଗା ଜାଣିଥିବ। କଣ ପାଇଁ ବିନସ ପାଇଁ ଆଲୋଡି ହେଲା। ସେଇଟା କିଏ କରୁଛୁ କିଏ ଜାଣିଛି କାହାକୁ
ତମେ ସର୍ଚ କରି ଖୋଜ ତାଙ୍କୁ।
ଖୋଜିବା ଖୋଜିବା ତମେ ଖାଇଲ ନା ନାଇଁ।
ନା ମ ଖାଇନୁ ଆଉ ଖାଇବୁ ଆଉ।
ଦିଇଟା ହେଲାନି।
ହବା ରୋଷେଇ ସେ ଟିକେ ଡେରି ହେଲା ତ କାଲି ଗୋଟେ ବାହାଘରିଆ ଥିଲା ତ ମାନେ ଆମ ଦାଦା ଝିଅ ଭଉଣୀର ଆଉ ଏ ସୋଉ ସୋଉ ହେଇଗଲା ପାଞ୍ଚଟା ସାଢେ଼ ପାଞ୍ଚଟା।
ଆଚ୍ଛା ଆଚ୍ଛା।
ହଉ ଉଠିକି ସବୁ କାମ ଦାମ ସାରି ରୋଷେଇବାସ ହେଲେ ତ ଖିଆ ହବ ଆଉ।
ଆଚ୍ଛା ଆଚ୍ଛା। ଆପଣଙ୍କ ବୟସ କେତେ?
କାହିଁକି ମୋ ବୟସ ନେଇକି କଣ କରିବ ତମେ।
କିଛି ନାଇଁ ପଚାରୁଛି। ମୋଠାରୁ ବଡ଼ ନା ସାନ ପଚାରିବା ପାଇଁ। ଆ ଠିକ୍ ଅଛି।
ଆଉ
କଣ କୁହନ୍ତୁ।
ଆଉ କଣ ଖବର ଭଲ ଆଉ।
ମତେ ଲାଗୁଛି ମୁଁ ତା ତ ହଁ
ଆଗକୁ ମରୁଡି ହବ। ଜାଣିଚ ନା ନାହିଁ। ଆରେ ନିୟୁଜ ଫିୟୁଜ ଦେଖୁନ ନା କଣ ତମେ କୋଉଁ ଦୁନିଆରେ ଅଛ।
ବୋଲେ ଆମେ ଯେଞ୍ଜି ଲୋକ ନା ସେଥିପାଇଁ। ରୀଲ ଦେଖୁନୁ ନ୍ୟୁଜ ଦେଖୁନୁ।
ଆ ହା। ଆଉ କଣ ଦେଖୁଛ ତାହେଲେ ସିରିଏଲ୍ ଶାଶୁ ବୋହୂ କେମିତି ବାଡ଼ିଆ ପିଟା ହଉଛି।
ଏ ସେ ଯା ବି ଦେଖୁନୁ ତୁ ମୁ ଭି ଓବ୍ ସିରିଜ ଯା ଦେଖୁଚୁ। ମୁ ଭି ଓବସିରିଜ ଯା ଦେଖୁ।
ଓହୋ। ଆଉ ଯୋଉଁଠି ନିୁୟୁଜ ଜାଣିବା କଥା ସେଇଠି ଦେଖିବ ନା ଆଉ ଆଉ ଦେଶ ଦୁନିଆ ବିଷୟରେ ଜାଣିବେନି ଆଉ ଖାଲି ସେ ମୁଭି
ଏବେ କଣ ଦେଶ ମରୁଡ଼ି ଏବେ ହେଇ କେତେ ଜାଗାରେ ଇଏ ହେଇଥିଲା ଆମର ଭୂମିକମ୍ପ ହେଲା। ଆ ଇଏରେ ଦେଢ ଦେଢ଼ ଲକ୍ଷ ଲୋକ ମରିଗଲେଣି।
ହୁଁ।
ସବୁ ଦେଖ ଦେଖିତ ହଉଛି ବଟ୍ ନିୟୁଜ ଦେଖୁନି ମୋବାଇଲ୍ ରେ ବି ଦେଖିତେ ହଉଛି।
ଆଉ ଦେଖିକି ଏ କାନରେ ପୂରେଇକି ସେ କାନ ରେ ବାହାର କରିଦଉଛ ନା ଆଣ
ଟିକେ ଦେଖିବା ଦେଖିହେଲା ଭଳି ଦେଖିତ ହଉଛି ଆଉ।
ଆଛା ଆଛା ମୋ। ମରୁଡ଼ି ହେଲେ ଜାଣିଛ ତ କେତେ ମାନେ ଲସ୍ ହବ ଚାଷୀ ମାନଙ୍କର।
ଚାଷୀ ମାନଙ୍କ ଲସ୍ ହବ ଯେ କାହିଁ ମୋତେ ଲାଗୁନି ମରୁଡ଼ି ହେଲା ଭଳିଆ।
ହଁ ନିୁୟୁଜ ରେ ତ ଦଉଛି ମାନେ ଏବେ ନାଇହିଁ ମାନେ ବର୍ଷ ଲାଷ୍ଟୁକୁ ମରୁଡି ହବ।
ହଁ ସେଇଟା କହିପାରିବାନି କଣ ହବ କଣ ନାଇଁ।
ହଁ ସେମାନେ ତ ବୈଜ୍ଞାନିକ ମାନେ ତ ଅବ ଗବେଷଣା କରି କହୁଛନ୍ତି। ଆମେ ତ ତାଙ୍କ ଆଧାରରେ ଚାଲିଛେ ନା ଆମେ ତ ଆଉ ନିଜେ ନିଜେ କିଛି ଆମେ କହୁନେ ନା ସେମାନେ ଯାହା ନିୟୁଜ ଦଉଛନ୍ତି। ଆମେ ସେଇଆକୁ ଆଧାର କରି ଯାହା କହିବା କଥା। ଆମେ ତ ଆଉ ନିଜେ ନିଜେ କିଛି କହୁନେ ନା।
ହୁଁ ହୁଁ।
ଆଉ ସେଇୟା ହଉଛି କଥା।
ହ।
ଚାଷୀ ମାନେ କିନ୍ତୁ ଟିକେ ବହୁତ ହଇରାଣ ହେଇଯିବେ। ଆଉ ଏବେ ଯୋଉଁ ଧାନ ଫାନ ନହଲେ ନା ଏଥରକ ଟୋଟାଲ ପୁରା ଚାଉଳ ଫାଉଳ ଉପରେ ବହୁତ ପ୍ରୋବ୍ଲେମ ହେଇଯିବ।
ହଁ ସେଇଟା ତ ଇଏ କଥା
ବର୍ଷା ଦିନ ଟା ବର୍ଷା ଯଦି ନହବ ଏଇଠି ତ ଆମର ଜୁନ୍ ମାସ ରଜ ପରେ ପରେ ବର୍ଷା ପୁରା ମାନେ କି କଣ ହବା କଥା ଏ ଟୋଟାଲି ମାନେ ଏତେ ଗରମ ଯେ ଆଉ କୁହନି
ଆମର ତ ଏଇଠେ ଖରା କାଟୁଥିଲା। ଏବେ ଏବେ ସପ୍ତାହ ଟେ ହେଲା ବର୍ଷା ହଉଥିଲା ଏ ତିନି ଦିନ ହେଲା ଖରା ଟିକେ ଟିକେ କାଟୁଛି।
ଆମ ତ ଗୋଟେ ବର୍ଷା କାଲି କାଲି ଏଗାରଟା ବାରଟା ବେଳେ ବର୍ଷା ହେଇଥିଲା। ଯେ କିନ୍ତୁ ସେ ମାନେ ବର୍ଷା ମାନେ ଏତେ ଯୋଉଁ ହେଲା ପୁରା ଘଡ଼ଘଡ଼ି ମାନେ ସାଂଘାତିକ ମାରୁଥିଲା। କିନ୍ତୁ ମାନେ ବର୍ଷା ଯେମିତି ଛାଡ଼ିଗଲା ଯୋଉଁ ଗରମ କୁ ସେଇ ଗରମ।
ହ।
ବର୍ଷା ହେବାର କିଛି ମୂଲ୍ୟ ହିଁ ନାଇଁ।
ହଁ।
ଆଉ ଏ ବର୍ଷା ଦିନ ଆସି ହେଲାଣି କଣ ବର୍ଷା ଫର୍ଷା ଟିକେ ନାହିଁ କିଛି ନାହିଁ।
ସବୁ ତ ଖରା କାଟୁଚି
ଗରମ ଏମିତି ହଉଛି
ଯୋଉଁଠେ ସେଇଠି ତ ଗଛ ଲତା କାଟି ଦଉଛନ୍ତି ସବୁ ଖରା ତା ଯୋଗୁଁ ରୁ
ମାନେ ଏବେ ଟିକେ କୋଉଁଠି ମାନେ ଆମେ ଆଗରୁ କଣ ଟିକେ ଏତେ ଗଛ ଲତା ଥିଲା। ଆମେ କୁଆଡ଼େ ଗୋଟେ ବାହାରକୁ ଗଲେ ରାସ୍ତା ସାଇଡ ରେ ଦେହମୁଣ୍ଡ କଣ ହେଇଗଲେ ଟିକେ ରାସ୍ତା ସାଇଡରେ ଗଛ ମୂଳେ ଠିଆ ହେଇଯାଉଥିଲେ କିନ୍ତୁ ଏବେ ସେତକ ବି ଠିଆ ହେବାକୁ ବି ଗଛ ନାହାଁନ୍ତି।
ହଁ ସବୁ ବିଶ୍ରାମ ନେବାର ଥଣ୍ଡା ଛାଇ ଜାଗାରେ ଏ ଗଛ ଆକା ଗଛ ବୋଲି ଜିନିଷ ହିଁ ନାଇଁ। ଲଗେଇ ଦେଇଛନ୍ତି ଛୋଟ ଛୋଟ ଗଛ ଜାଗା ରାସ୍ତା ସାଇଡ଼ ରେ ସେଜାକ ବଢ଼ିବାକୁ ନାହିଁ କି ଇଏ ହେବାକୁ ନାହିଁ। ଠିକ୍।
ସେ ବଢ଼ିବାକୁ ସେ ଟାଇମ ଲାଗିବ ନା ଆମର ଯୋଉ ଚାଖୁଣ୍ଡା ଗଛ ହଉ କି ଆକାଶିଆ ଗଛ ହଉ ଯୋଉ ଲାଇନ ହେଇକି ସବୁ ଲାଗିଥାଏ ସେଗୁରା ସବୁ ମାନେ ଦାମିକିଆ ଗଛ ନା ସେମାନେ ସବୁ ମାନେ ସେଗୁଡ଼ା ସବୁ କାଟିକି ବହୁତ ଲସ୍ କଲେ ଏ ତ କରିବା କଥା ନୁହଁ।
ହଁ।
ମେନ୍ ତ ଗଛ ସାଇଡ଼ ରେ ଏଇ ଯୋଉ ରାସ୍ତା ସାଇଡ଼ରେ ଆମର ଗଛ ପୁରା ରଖିବା କଥା ଏମାନେ ସବୁ ଯୋଉ ରାସ୍ତା ଚଉଡ଼ା କରିବେ ବୋଲି ମାନେ ଗଛ ସବୁ ଯୋଉ କାଟି କୁଟି ଦଉଛନ୍ତି ଏଟା ସମ୍ପୂର୍ଣ୍ଣ ଭୁଲ କଥା ଏସବୁ।
ହଁ।
ଏମିତି ଆମେ ସିନା ହଁ କାର-କାର ରେ ପଳେଇବା କି ବସ ରେ ପଳେଇବା ସେଇଟା କିଛି ଗରମ ଜଣା ପଡ଼େ ପଡ଼ିବନି ଯୋଉମାନେ ବାଇକ ରେ ଯାଉଛନ୍ତି କି ସାଇକେଲ ରେ ଧର କିଏ ପାଞ୍ଚ ସାତ କିଲୋମିଟର ଯାଉଛନ୍ତି। ତ କଣ କରୁଛନ୍ତି ଏ ଚାଲି ଚାଲି ତ ଆଜିକାଲି ଲୋକ ଆଉ କେହି
ମତଲବ ଏ ସ୍କୁଲ ଏ ସ୍କୁଲ ସ୍କୁଲ ବାଡ଼ିକୁ ପିଲା ମନେ ଗଲେ ତ ତାଙ୍କ ଘର ଚାଲି ଚାଲି ଯିବା ଆସିବା କରୁଥିବେ ନା ଖରାରେ ଏବେ ଆଜି ଶନିବାର ତ ଆଜି ହାଫ ଡେ ଥିଲା ପିଲାମାନେ ତ ମୁଁ ଦେଖୁଥିଲି ଆଜି କେତେ କେତେ ପିଲା ଚାଲି ଚାଲି ଯାଉଥିଲେ ଖରା ଯୋଉ ପ୍ରକାର କାଟୁଛି କୁଆଡେ ଇଏ ମୁଣ୍ଡ ଫୁଣ୍ଡ ବୁଲେଇ ପଡ଼ିଯିବେ ପିଲାମାନେ।
ହଁ ସେଇ ତ ହଉଛି କଥା ଆଉ ଏମିତି ବାପା ମାଙ୍କୁ ତ ଛାଡିବାକୁ ଏମିତି ଡ଼ର ଲାଗୁଛି ସେମିତି ହେଲେ ଆହୁରି କଷ୍ଟ। କୋଉଠି ପଢିବେ ପିଲା ଭାବୁଥିବେ ବାପ ମା ପିଲା ସ୍କୁଲ ଯାଇଚି ଦେଖିଲା ବେଳକୁ ପିଲା ରାସ୍ତାରେ କୋଉଠି ପଡ଼ିଥିବ।
ଛେଡ଼ାକା ଏକା ଏନ୍ ଛତା ଗୁଟେ ଗୋଟେ ଗ୍ଲୁକୋଜ ପାଣି ଏରା ସବୁ ଧରିକି ଦିଆ କଥା
ହଁ ଗୁଲକୋଜ ପାଣି ଦେଲେବି ତମେ କେତେ ଦବ ପିଲାଙ୍କୁ ଏତିକି ଖାଲି କହିକି ପଠେଇବ ଖରା ଖରା ସକାଶେ ସପିସେଏଣ୍ଟ ପାଣି ପିଇବ ଏତିକି ଖାଲି ପିଲାମାନଙ୍କୁ କହିକି ପଠେଇବାର ଅଛି।
ହଁ।
ବିହାଇଡ୍ରେସନ କରିବାରୁ ବଞ୍ଚେଇବାକୁ ତ ପଡ଼ିବ ନା
ଆଉ ଯୋଉ ଗାର୍ଡିଆନ ମାନେ ଯାଇକି ପିଲାଙ୍କୁ ନେଇ ଆସୁଛନ୍ତି ସେମାନଙ୍କର ଟେନସନ୍ ନାହିଁ ଯୋଉ ଗାର୍ଡିଆନ ମାନଙ୍କର ଶି ସୁବିଧା ନାହିଁ ଯାଇକି ଆଣି ପାରିବେନି ଆଉ ସେମାନେ ତ
ଏବେ ତ ଧନୀ ଘର ଲୋକ ତାଙ୍କେ ବଡ଼ ବଡ଼ ସ୍କୁଲକୁୁ ପଠେଇବେ ହେଲେ ବସେ ରେ ତା ତ ବସ୍ ଭେକେଲ ସବୁ ଜାଗାରେ ଯିବା ଆଣିବା କରୁଚେ ଆଉ ଯୋଉ ଗରିବ ଘର ରହିଲେ ଗଭର୍ଣମେଣ୍ଟ ସ୍କୁଲ ଯିଏ ଯିଏ ପଢୁଛି ଆଉ ସେମାନେ ତ ଏତେ ଇଏ ଏଫୋର୍ଡ କରିପାରିବାନି ଚାଲି ଚାଲି ଯିବା ଆସ୍
ଗଭର୍ଣମେଣ୍ଟ ସ୍କୁଲରେ ହେଲେବି ଗର୍ମେଣ୍ଟ ସ୍କୁଲରେ ମାନେ ନଉଚନ୍ତି ସେମିତି ଯାହାର ମାନେକର ଯିଏ ରିଚ୍ ଲୋକ ସେମାନେ ସବୁ ନଉଛନ୍ତି ଛାଡ଼ିବା ପାଇଁ ଆଉ ଧର ଧର ମିଡିଲ କ୍ଲାସ ଲୋକ କୋଲ୍ ମାନେ ସେମାନେ ତ ମାନେ କେମିତି ସେମାନେ ଦଶଟା ହେଲେ ଅଫିସ୍ ଯିବେ କି କଣ କରିବେ ଆଉ ସେମାନେ କାହିଁକି ଛୁଆକୁ ଛାଡ଼ିବାକୁ ଯିବେ ଏଇଆ ହୋଉଚି କଥା।
ହଁ।
ହ ଆପଣ କଣ ପଢାପଢି ଚାଲିଚି ନା କଣ?
ପଢାପଢି ଚାଲିଚି ଆଉ।
କଣ କରୁଛନ୍ତି?
ସେମିତି କଣ ଚାଲଚି ଆଉ।
ମୋର ବି ଚାଲିଚି ପଢାପଢି।
ହୁଁ। ପାଠ ପଢିକି ବଡ଼ ମଣିଷ ହୁଅ।
ଆଜିିକାଲି ପାଠ ପଢିକି କିଏ ବଡ଼ ମଣିଷ ହଉଛି।
ହଉଛନ୍ତି।
ଚୋ ଚୋ ଚୋରି କରି କିଏ ଚୋରି କରି ନାହିଁ ପାଠ ପଢି ଆଜି କାଲି ଲୋକ ପାଠ ପଢାରେ ଆଜି ଆଜି କାଲି ଇଣ୍ଡିଆ ଏଜୁ କେଶନ ସିଷ୍ଟମ୍ ତ ପୁରା ଖତ ଏବେ ଦେଖୁ ଥିବେ ନିଟ୍ ପେପର୍ କେତେ ଇଏ ହେଲା
ଆଉ ଖତ ଯଦି ହେଲାଣି ଆଣ ଘଷି ପାରିଦବା ଆଉ।
ତ ମୁଁ ତ ବେଶୀ ଇଏ କରୁଚି କି ବଡ଼ ହେଇ ବିଜନେସ ଫିଜନେସ କଣ ଗୋଟେ ଖୋଲିବି
ଓହୋ ହଁ ଏସିି ଲଗେଇଦବ ଏସିି ତଳେ ବସ ସିବ ଗରମ ତମକୁ ଖରା କାଟୁଛି ନାଁ।
ହଁ ହ।
ଏସିି ଲଗେଇଦବ ଏସିି ତଳେ ବସିବ ଆଉ।
ହଁ ତମ ସେପଟେ ତ ବର୍ଷା ହଉଛି ତମକୁ କଣ?
ନାଇଁ ବର୍ଷା ହଉଥିଲା ତମେ କେମିତି କଲ୍ କଲ ବର୍ଷା ଛାଡ଼ିଗଲା।
ଆଉ ବସ୍
ଆଗ ଖରାଟିଆ ଲୋକୁଟା ଆଉ।
ହୁଁ ଅଉ ଆଉ ତମେ ଯାଅ ଅ କଣ ରେଷ୍ଟ ନବ ମତେ ଭୋକ କଲାଣି ମୁଁ ଯାଉଛି ଖାଇବି ପରେ କଲ କରିବି ଆଉ ହଉ ରଖୁଛି
ହଁ।
ହ